ହଁ ବେୟା ହଏସ୍ ଆପଣଙ୍କ କ୍ଲିୟରଲି।
ହଁ ହଁ ଏବେ ଆପଣଙ୍କର ମଧ୍ୟ ଭଲସେ ଶୁଣ ଯାଉଛି।
ହୁଁ ହୁଁ ହୁଁ।
ମୁଁ ଏବେ ବସିଛି। ବସିକି ମାନେ ମୁଁ କଣ କରିଥିଲି ମୋର ସାଙ୍ଗସାଥି ଗୋଷ୍ଠି ନେଇକି ବର୍ଷା ଜଳର ସଂରକ୍ଷଣ କରିଥିଲୁ।
ହଁ।
ସେ ଯୋଉ ଲଗାତାର ତିନି ଦିନ ବର୍ଷା ହେଲାନି କି।
ହଁ ହଁ ହଁ। ଏବେୁ ଲଗାତାର ତିନି ତିନି ବର୍ଷା ହଉଥିଲା।
ହଁ ସେ ବର୍ଷା ଜଳକୁ ମୁଁ ସଂରକ୍ଷଣ କରିକି ଆମର ଛାତ ଉପରେ ଗୋଟେ ଗାଡିଆ ଭଳିଆ କରିଦେଇଥିଲେ ବନ୍ଧ ବାନ୍ଧିକି। ସେଇଠି ସ ନ୍ଚି ହେଇଥିଲା ଆଉ ବାକି ଯାହା ଆମ ଘରର ତଳେ ମାଟି ଖାତ କରିକି ସେ ଥିରେ ମଧ୍ୟ ସଂରକ୍ଷଣ କରିଦେଇଛି ଗୋଟେ ନଳ ମାଧ୍ୟମରେ। ସେ ଏ ସବୁ ବିଭିନ୍ନ ପ୍ରକାର ଗଛ ଆଣିକି ଆମର ବଗିଚା ଚାରେ ଲଗେଇଛି। ଏବେ ମଧ୍ୟ ତାହା ଚାଲିଛି ମାନେ ମା ମାଉସୀ ମୋର ସାଙ୍ଗସାଥି ଆ ମାନେ ସବୁ ଏବେ ଗଛ ଲଗଉଛନ୍ତି। ଆଉ ସେ ଯୋଉ ପାଣି ଗୁଡାକୁ ଯୋଉ ସଂରକ୍ଷଣ କରିକି ରଖିନଥିଲେ ମୁଁ ଏବେ ତାକୁ ସେ ଗଛରେ ଦେବି।
ଆଛା ଆପଣଙ୍କ ଘର କୁଆଡ଼େ କି?
ଆମ ଘର ବରମପୁରୁ
ଆପଣଙ୍କର ବରହ୍ମପୁରୁ ହୁଁ ହୁଁ।
ସବୁ ଗଛରେ ଏମତି ପାଣି ଦବା ପାଇଁ ରଖିଛି ମାନେ। ଯୋଉ ଜନସଂଖ୍ୟାର ଯୋଉ ଏତେ ବହୁଳ ବୃଦ୍ଧି ଚାଲିଛି। ସେଥିପାଇଁ ତ ପାଣିର ମଧ୍ୟ ଅସୁବିଧା କୋଉ କୋଉ ଜାଗାରେ ଦେଖାଗଲାଣି। ସେମାନେ ଯଦି ଏମିତି କରିଥାନ୍ତେ ଏଇଟାକୁ ମଧ୍ୟ ବ୍ୟବହାର ଉପଯୋଗୀ ମଧ୍ୟ କରାଯାଇ ପାରିବ। ବ୍ୟବହାର ଉପଯୋଗ କେମିତି କରାଯାଇ ପାରିବ ମାନେ ସେ ଯୋଉ ବର୍ଷା ଜଳକୁ ସଂରକ୍ଷଣ କରିଥିବେ ପ୍ରଥମେ ତାକୁ ଆଉ ଲୁଗାରେ ହଉ କାହିଁରେ ହଉ ଛାନି ଦେବେ ପାଣିରାକୁ ଛାନିଲା ପରେ ତାକୁ ଫୁଟେଇବେ ପୁରା ଫୁଟେଇଲା ପରେ ପୁଣି ଆଉଥରେ ତା ପାଣି ଟାକୁ ଛାନିଦେବେ ଛାନିଦେଲା ପରେ ତାକୁ କୁ ରୋଷେଇ ବାସ କାର୍ଯ୍ୟରେ ଆମର ଲଗା ଯାଇ ପାରିବ। ପନିପରିବା ଧୁଆ ଧୁଇ ହେଇ ବାସନ ମଜା ଯାଇପାରିବ ମାନେ ଭାତ କରିହବ।
ହୁଁ ହୁଁ।
ବର୍ଷା ଜଳ ଆମର ବହୁତ ଉପକାର କରୁଛି। ଅଯଥାରେ ପାଣିକୁ ନଷ୍ଟ ନ କରି ସମସ୍ତେ ଯଦି ନିଜେ ନିଜେ ଘରେ ଏମିତି ଗୋଟେ ଖା- କରିକି ରଖିଥାନ୍ତେ ତ ବହୁତ ଯୋଗ ଉପଯୋଗୀ ହେଇଥାନ୍ତା।
ହଁ ସେ
ହୁଁ ହୁଁ ଆମ ଏତି ସବୁ ଚାଲିଛି ଆଉ ଆପଣ କୁହନ୍ତୁ ଆପଣଙ୍କର କଣ ସବୁ ଚାଲିଛି?
ମୋର କିଛି ନାହିଁ ମାମା ସ୍କୁଲ ପଳେଇଛନ୍ତି ଘରେ ଅଛି ଏମତି ଲେଖା ଲେଖି ଟିକେ ଥିଲା। କଲେଜ ର ତ ସେ ଲେଖା ଲେଖି କରୁଥିଲି। ଆଉ ବସିଥିଲି ଆଉ ମତେ ଇଆଡେ ବି ବର୍ଷା ହଉଛି ବର୍ଷା ହଉଛି ତାପରେ ମେଘୁଆ ପାଗ ରହିଥିବା ଯୋଗୁ ବେଶୀ ପୋକ ବି ରା ସ୍ଥି ହଉଛି ମାନେ ଲାଇଟ ଲଗେଇଦେଲେ ଘରକୁ ପୋକ ପଳେଇଆ ଆସୁି ରାତିରେ ଶୋଇଲେ ଆସି ବହୁତ ଅସୁବିଧା ହଉଛି। ସେମିତି ଆଉ।
ହଁ ମାଇ ବାହାର ଲାଇଟ ଟା ଆପଣ ବନ୍ଦ କରିଦଉନାହାନ୍ତି ଯୋଉ ଘର ଲାଇଟ୍ ଲଗେଇବେ ଏପଟେ ସେପଟେ କବାଡ଼ ଦେଇଦେବେ।
ଏତେ ଆମର କଣ ନୂଆ ଘର ହେଇକି ଆସିଛୁ ଆମେ ସିଫ୍ଟ କରିଦେଇଛୁ ତ ଏଇଟା ପୁରା ଶୁନସ ନେ ମାନେ ଶୁନସ ନ ବା ଆମ ଘରଟା ଏକୁଟିଆ ଅଛି ତ ଲାଇଟ ନ ଲଗେଇଲେ ବାହାରେ ଜ ତୁ ଜତା ଆସି ଯାଉଛୁ ମାନେ ଚାରିଆଡେ ସବୁ ବିଲ ଫିଲ ଟାଇପ ର ହେଇକି ମାନେ ବିଲ ନାହିଁ ମାନେ
ଓ ହେଲେ ଆପଣଙ୍କ ଘର ଟା ଗୋଟେ ଯୋଉ ଜାଗାର ଅଛି ସେ ଜାଗାରେ ଆଉ କିଛି ଘର ନାହିଁ।
ନା ମାନେ ଆମ ଆମ ଆଖ ପାାଖରେ କିଛି ଘରେ ମାନେ ଜାଗାର ମାନେ ଚାରିପଟେ ପୁରା ଗଛ ପତ୍ର ହେଇକି ରହିଯାଇଛି। ମାନେ ରାତିରେ କାଲି ଆମେ ବା- ଯାଇଥିଲୁ ବାହାରକୁ ଘରକୁ ଆସିଲା ଟାଇ ମାନେ ଏତେ ବେଙ୍ଗ ସାଉଣ୍ଡ ହଉଥିଲା ତ ଜନ୍ତୁ ଜତା ରହିବେ ନା ବାହାରେ ତ ଲାଇଟ୍ ନ ଲଗେଇଲେ ଜନ୍ତୁ ଜଟା ହଠାାତ ପଳେଇଲେ ଆମେ ଦେଖେଇ ହଁ ସେଇଟା ଶୁଣି ମାନେ ହଠାତ ଦେଖିଲେ ଜନ୍ତୁ ଜନ୍ତୁ ଦେଖିଲେ ଲାଇଟ ନ ଲାଇଥିଲେ ଇଏ ନା ତ ସେଥିପାଇଁ ଲାଇଟ ଲଗେଇଲେ ଯଦି କବାଟ ଟା ଟିକେ ଖୋଲା ହେଇଛି ବୋଲି ପୁରା ପୋକ ଛୋଟ ପୋକ କଳା ପୋକ ସବୁ ପଳେଇଆ ଆସୁଛନ୍ତି ଘରକୁ ଝଡି ପକ ଏ ସବୁ ତ ସେଆ ଆଉ କିଛି ନୁଅ।
ହଁ।
ହଁ।
ଏମତି ସବୁ ଚାଲିଛି ନା?
ଆଜ୍ଞା।
ଓହୋ ଆମର ଏପଟେ ବି ସେ ଯୋଉ ବର୍ଷା ବର୍ଷୀ ପାଇଁ ସେ ଯୋଉ ପାଣି ମଧ୍ୟ ଯୋଉ ସଂରଫଣ କରି ରଖିଥିଲୁ ସେଥିରେ ମଧ୍ୟ ବହୁତ ଗୁଡିଏ ପୋକ ରହିଯାଇଛି।
ମଶା ବି ତ ହଉଛି ମାନେ ପାଣିରେ ମାନେ ମୁଁ ଆମେ ପାଣି ଟାକୁ ଯଦି ସରସ ନଥ ସେଇ ଜାଗାରୁ ହିଁ ମଶା ଜନ୍ମ ହୁଏ ନା।
ହଁ ପାଣି ଟାକୁ ଘଡେଇକି ରଖିଛୁ ତାପରେ ସେଥିରେ ଟିକେ ବ୍ଲିଚିଂ ଦେଇ ଦେଇେଇଥିଲୁ।
ହୁଁ ହୁଁ ହୁଁ।
ହୁଁ ଏବେ ଟିକ କଡିକି ପାଣି ବାଲ୍ଟି ରେ ଦିଆ ହଉଛି ଆଉ ଏମୀତି ସବୁ ଚାଲିଛି ଆଉ। ହୁଁ କକ ବି ବହୁତ ହଉଛେ।
କରନ୍ତି ନା ପାଠ ପଢନ୍ତି ନା କଣ କରନ୍ତି?
ମୁଁ ଏବେ ଆମର ଫାର୍ମାସି ଜବ୍ କରୁଛି।
ଓହୋ।
ହଁ। ଘର ଏବେ ଫାର୍ମାସି ଚାଲିଛି ଏମିତି ଆଉ।
ଓ ହୋ।
ଉଁ ହୁଁ ଆଉ ଆପଣ?
ନାଇଁ ମୁଁ ତ ପାଠ ପଢୁଛି ବର୍ତ୍ତମାନ।
ପାଠ ପଢୁଚ?
ହଁ ପାଠ ପଢୁଛି ମୁଁ ମାନେ ମଝିରେ ନିଟ୍ ପାଇଁ ଦି ବର୍ଷ ଡ୍ରପ୍ ନେଇଥିଲି ତ ସେଥିପାଇଁ ଟିକେ ପଛୁଆ ରହିଗଲି ଆଉ।
ଓ ନିଟ୍ ପେପ ହଉଥିଲେ।
ହଁ ନେଟ୍ ପ୍ରେପାର ହଉଥିଲେ ଦିବସ ମାନେ ନଟପେପର ହେଲେ ତାପରେ ତାପରେ ବେଶୀ ଇଏ ହେଲାନି କି ପେପର ଲିକ୍ ହଉଛି ସେ ସବୁ ଚାଲିଲା ତ ନେଲ ନାଁ ଆଉ କିଛି ଫାଇଦା ନାଁ ତ ପେପର ଲିକ ହଉଛି ବୋଲି ଇଜିଲି ଆ ଏଇ ହେଉଛି ନା? ତ ସେଥିପାଇଁ ଡପ୍ ନ ନେଇକି ଜଏନ
ଆଚ୍ଛା ନିଟ୍? ନିଟ ରୁ ପୁଣି ବିଟେକା କାହିଁକି ଗଲେ ନିଟ ରୁ ତ ଆପଣ ମାନେ ବି ଏସ୍ ସ ନର୍ସିଂ କରିକି ମଧ୍ୟ ଆହୁରି ହାଇର ହାଇର ପଜିସନ କିଛି ସମୟ ଲାଗିଥାନ୍ତା କିନ୍ତୁ ସେ ଲାଇନରେ ଯାଇ ନିଟ ରୁ ବିଟେକ ଲାଇନ ଯଉଟା ତ ବହୁତ କଷ୍ଟ।
ହଁ ନାଇଁ ସେଇଟା ତ କଷ୍ଟ ଏଇଯାଇଏ ମୁଁ ଲାଇନକୁୁ ବି ଆ ସି ପାରିନି ମାନେ ଭଟେକରେ ମାନେ କୋଡି ସବୁ ଷ୍ଟାର୍ଟ ହିଁ କରିପାରନି ଆ ମତେ ବର୍ଷ ଅଛି।
ଟେନଥ ରେ ସବୁ କୋଡିଙ୍ଗ ବଗରା ହୁଏ।
ହୁଁ ହୁଁ ସେଇ ସେଇଟା ହିଁ ଟିକେ ଡିଫିକଲଟ ହଉ ଯେ ମ କୋଡିଙ୍ଗ କରି ଲାଇନକୁ ଆସିବାଟା ମାନେ ହ ବିେ ବହୁତ ଡିଫିକଲ୍ଟ ହଉଛି ପିଲାମେ
ମେ ଭଉଣୀ ଥିଲା ସି ଏମତି ନିଟ୍ ତିନି ବର୍ଷ କଲା ତ ତ ହେଲାନି ନହେଲା ସିଏ ବି ଏମିତି ଟିଚର ଲାଇନ ଯିବି କହିଲା ମୁଁ କହିଲି ନାଇ ବି ଏସ୍ ସି ନର୍ସିଂ ଏକ୍ଜାମ ଦିଅ ଜଏନ୍ ହେଯାଅ ତାପରେ ସେଠୁ ହାୟର ହେଇ ହେଇ ଯିବ ଟିକେ ସମୟ ଲାଗିବ କିନ୍ତୁ ଆପଣଙ୍କର ଯୋଉ ଅ ଏଇମଟା ଯୋଉ ଥିଲା ସେ ଏମ୍ ଟାକୁ ତଳେ କାଇଁବୁ ହଁ
ନାଇଁ ନାଇଁ ସେଇଟା ତ ଠିକ କଥା ଆପଣ କହୁଛ ବଟ ଏବେ ତ କିଛି କରିହବନି ଅଲରେଡି
ନା ସେ ମୁଁ ତାକୁ ସେଇ କଥା କହିଲି ମେ ଏମ ଆଉ ତଳେ ପକେଇବା ଦରକାର ନାହିଁ ବି ଏସ୍ ସ ନର୍ସିଂ ଜଏନ୍ ହେଇଯ ତାପରେ ଏମିତି ଯାହା ତାର ଯାହା ପଢିବ ଯେତିକି ଆଗ୍ରହ ପ୍ରକାଶ କର ସେତିକି ଜିନିଷ ଜାଣିପାରିବା ଜାଣି ଜାଣି କରିବ ଆଉ କହିଲ ହଁ କହିଲା ଆଉ ଏମତି ସବୁ ଆଉ
ଉଁ ହୁଁ।
ହୁଁ। ଆପଣ ବି ଭିଟେକ୍ ଲାଇନ ଧରିଛନ୍ତି ବିଟେକ୍ ଲାଇନ୍ ତ କୁହ ମାନେ ପ୍ଲେସମେଣ୍ଟ ଆସିବ ପଇସା ଆସିବ
ହଁ ନାଇଁ ବିଟେକ୍ ତ ମତେ ତାପରେ ଏମ ବି ଏ କରିପାରୁଛି ବିଟେକ୍ ଲାଇନ ରହିବିନି। ତାପରେ ଆଗକୁ ପଢିବା ଯାଉଛି
ହୁଁ ହୁଁ ହୁଁ ହୁଁ ହୁଁ।
ହୁଁ।
ହେଲେ ମାମା ଚାକିରୀ କରନ୍ତି।
ହଁ ମାମା ଚାକିରି ହେଡ ମାଷ୍ଟର ଅଛନ୍ତି।
ଓହୋ କୋଉଠି ଆପଣଙ୍କର
ନା ଆମର ଆଚୁଆଲି ଏଠି କୋଦଳା ବେଗୁନଆପଡା ପାଖରେ
ତ ଆପଣ ବି ବ୍ରହ୍ମପୁର ସାଇଟିର ନା?
ହୁଁ ହୁଁ।
ବେଗୁନିଆପଡ଼ା କଦଳା ହଁ ହଁ। ଆଛା ବହୁତ ବଢିଆ ଆଉ।
ହୁଁ।
ଆମର ବି ଡେଙ୍ଗା ଅଓସ୍ତା ଡେଙ୍ଗାଓସ୍ତାଦା ଜାଣିଛନ୍ତି?
ହଁ ନା ଶୁଣିଛି ବାକି କୋଉଠି ଅଉଛି ପ୍ରପର ସେଇଟା ଯାଣିନି।
ଓହୋ ଆମେ ମାନେ କଥା ହଉ ଏତେ ଦି ଜଣ ପାଖା ପାାଖି ମୁଁ ଟିକିଏ ବଡେ ଗୁନିଆପଡା ମୁଁ ଯାଇଛି।
ହୁଁ ହୁଁ।
ହୁଁ। ମାନେ ଆମର ସେଠି ଠାକୁରଙ୍କର କାମ ହଉଛି ତ ମୁଁ ସେଠି ଯାଉଛି
ଆଚ୍ଛା।
ହଁ। କେତେବେଳେ ଗଲେ ଯିବା ଆପଣଙ୍କ ଘରକୁ ଆଉ।
ହଁ ଠିକ ଅଛି ଆସନ୍ତୁ।
ଆପଣ ବି ଯଦି କେବେ ଆସିବେ ଆମ ଘରକୁ ନିଶ୍ଚୟ ଆସିବେ ଆସିଲେ ମୁଁ ମୋ ନିଜ ହାତରେ ରୋଷେଇ କରିକି ଆପଣଙ୍କୁ ବହୁତ ଜିନିଷ ଖୁଆଇବି।
ଆଜ୍ଞା।
ହୁଁ। ଆପଣଙ୍କ ସହିତ ମାନେ ଆପଣଙ୍କର ପଢାପଢି ମାମାଙ୍କ ଚାକିରିୀ ବିଷୟରେ ଶୁଣିକି ମତେ ବହୁତ ଖୁସି ଲାଗିଲା। କିନ୍ତୁ ଆପଣ ଚେଷ୍ଟା କରନ୍ତୁ ଯାହା କରିବେ ଭଲ ଭାବରେ କରିବେ
ଆଜ୍ଞା।
ମନ ଦେଇକି ହୁଁ ମାନେ କି ସବୁ ଜିନିଷ ର ରିସର୍ଚ୍ଚ କରିବେ ରିସର୍ଚ୍ଚ କଲେ ହିଁ ଜାଣିପାରିବେ ତାପରେ ଆପଣ ଯୋଉ ଗୋଟେ କଥା ଲାଷ୍ଟରେ କହିଲେ ମୁଁ ସବୁ କଲେ ଏମ୍ ବିଏ କରି ଏମ୍ ବିଏ ଟା ହଉଚି କରିବାଟା ଦରକାର ନିହାତି।
ଆଜ୍ଞା।
ଆପଣ ବିଟେକ୍ କରନ୍ତୁ ଏମ୍ ଟେକ୍ କରନ୍ତୁ ଯାହା କରନ୍ତୁ ଏମ୍ ବିଏ କରିଦେଲା ପରେ ଆପଣଙ୍କୁ ଲାଗିବ ଯେ ସେଟେଲ୍ ହେଲା କିଛି।
ଆଜ୍ଞା।
ହଁ ତ କରିନିଅନ୍ତୁ ଅ ମାନେ ମୁଁ ଠାକୁରଙ୍କ ଠାରେ ପ୍ରାର୍ଥନା କରୁଚି ଆପଣଙ୍କର ଯାହା ଏମ୍ସ୍ ଅଛି ଯାହା ଯେମିତି ଭାବନା ଅଛି ଆଉ ଟିକେ ଅଧିକ ହଉ। ଠାକୁରଙ୍କ ଠାରେ ମୋର ଏହା ପ୍ରାର୍ଥନା ଆଉ।
ହଉଁ।
ମୋ ସହିତ ଏତେ ଗୁଡେ କଥା ହେଇ କି ମତେ ବହୁତ ଖୁସି ଲାଗିଲ। ଆପଣଙ୍କୁ କେମତି ଲାଗିଲା?
ମତେ ବି ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ମାନେ ପାଖ ଅଞ୍ଚଳର ତ ଭଲ ଲାଗିଲା ଜାଣିିକି ଆପଣଙ୍କ ବିଷୟରେ। ତ ଆପଣଙ୍କର ଙ୍କ ନବର୍ଷା ଜଳ ସଂରକ୍ଷଣ ଟା ସେଇଟା ଭାରି ବହୁତ ଭଲ ଲାଗେ। ମାନେ ଆଜିକାଲି ବହୁତ କମ୍ ଲୋକ ହିଁ ମ ବର୍ଷା ଜଳ ସଂରକ୍ଷଣ କରିକି କିଏ ତାର ଭଲସେ ଉପଯୋଗ କରନ୍ତି ଆପଣ ସେମିତି ଉପଯୋଗ କରଚନ୍ତି ସେ ଭଲ ଲାଗିବ।
ହଁ ଆପଣ ବି କରିବା ପାଇଁ ଚେଷ୍ଟା କରନ୍ତୁ ଟିକେ ଟିକେ।
ହଁ-ହଁ ଠିକ୍ ଅଛି ଆପଣ ଯାହା କହିଥିଲେ ଠିକ୍ କହିଲେ।
ହଉ ତାହେଲେ ଆଉ ରଖୁଚି ଆଉ ଥରେ କେତେବେଳେ ଫାଙ୍କା ଥିଲେ ମତେ ଫୋନ କରିବେ ଆଉ।
ଆଜ୍ଞା ଠିକ ଅଛି ଫାଙ୍କାଥିଲେ ମୁଁ ଆପଣଙ୍କୁ ଫୋନ କରିବି। ନମସ୍କାର ଜୟ ଜଗନ୍ନାଥ।